ହଁ ଏବେ କ-ଫାଷ୍ଟ କଲ୍ ଯୋଉ କରିଥିଲ କଟିଗଲା କଣ ଶୁବିଲାନି ତୋମର। ନେଟୱାର୍କ ପ୍ରୋବ୍ଲେମ୍ ରହୁଛି କି?
ନାଇଁ ତ ସେ କେମିତି କଣ କଟିଗଲା କେଜାଣି।
ଆଚ୍ଛା ଆଉ କଣ କୁଅ?
ଆଜି ରୋଷେଇ କଣ କରିଚନ୍ତି ନା କିଛି କରିନାହାନ୍ତି?
ଆଜି ପଖାଳ ଖାଇକି ଆମେ ମା ଝିଅ ଗଡୁଛୁ। ଆଉ ଏଇନା କରିବାକୁ ଇଚ୍ଛା ହଉନି।
ଓହୋ। ଆପଣଙ୍କ ନମ୍ବର ଟା କଣ କୁହୁନି ସେତେଳେ ଯା ମାରଥିଲି ନା ମନେ ଥିଲା ନମ୍ବର ଟା ମୁଁ କହିଲି ଏ ନମ୍ବର ଟା ମୁଁ କଲ୍ କରିଥିଲି। ତାପରେ ମୁଁ କହିଲି ହଁ କଲ୍ କରିଚି ନା ନମ୍ବର ଟା ପଢିଥିଲି। ଦ୍ୱନ୍ଦରେ ପଡିଗଲି ତାପରେ ଆପଣ ନାଁ କହିଲେ ଠୁ ଜାନ
ଆଚ୍ଛା ଘରେ ବେଶି କାହାକୁ ଭଲ ପାଆନ୍ତି ବାପାଙ୍କୁ ନା ମାଙ୍କୁ?
ସମସ୍ତଙ୍କୁ ସମାନ।
ଆଚ୍ଛା ଭାଇ ନାହାନ୍ତି?
ନା ଭାଇ ନାହାନ୍ତି ଆମେ, ଆମେ କଣ କୁହନି ଆମେ ଚାରି ଭଉଣୀ। ଚାରି ଭଉଣୀ ଯେ କିନ୍ତୁ ମୋ ବଡ ବାପା ଯିଏ ତାଙ୍କର ପୁଅ ଝିଅ କିଛି ହେଲାନି ପନ୍ଦର ବର୍ଷ ହେଲା କିଛି ହେଲାନି। ତାପରେ ମୋ ବୋଉ ହେତେଳେ ବାହା ହେଇକି ଆସିଥିଲାା ଏ ବୋଉ ବାହା ହେଇକି ଆସିଲାଠୁ ତାର ଆମ ଫାଷ୍ଟ ମୋ ବଡ ଦିଦି ହେଲା। ବଡ ଦିଦି ପରେ ମୋ ମଝିଆ ଦିଦି ଯିଏ ଏ ତାପରେ ସିଏ କେମିତି ଗର୍ଭରେ ରହିଲା। ମୋ ମୋ ବଡ ବୋଉ ତାକୁ କାନି ପତେଇକି ଭିକ ମାଗିଲା ଭଳିଆ ମାଗିଲା। କହିଲା ଏ ମ ତୋର ତ ଏଇଟା ଆଉ ଗୋଟେ ରହିଲାଣି ତୁ ମୋତେ ଝିଅ ଟାକୁ ଦେ। ମୋ ବୋଉ ଟିକେ ଦୟାଳୁ। ଅ, ତ ସିଏ ହଉଛି ତାକୁ ଦେଇଦେଲା। ସେ କାନି ପତେଇ ମାଗିଲା କାନ୍ଦି କାନ୍ଦିଲା। ତାପରେ ମୋ ବୋଉ ଦେଇଥିଲା। ତା କାନିରେ ର - ଥୋଇଦେଲା କହିଲା ନେଇଯାଅ। ତ ସିଏ ଛୋଟବେେଳୁ ମାନେ ଚାରି ମାସ ଯାଇଥିଲେ ତାକୁ ନେଇଛନ୍ତି। ନେଇଛନ୍ତି, ତାକୁ ଆମେ ମୋ ଦିଦି ବୋଲି କହୁନୁ। ତା ନା ମାନେ ତାଙ୍କ ନାଁରେ ସବୁ ହେଇଛି ନା। ତାଙ୍କ ନାଁରେ ତାଙ୍କ ଆଧାର କାର୍ଡ ନ ତାଙ୍କୁ ସେ ତାଙ୍କ ନିଜ ଝିଅ ବୋଲି କହିଛନ୍ତି ପୁରା। ସେ କହିଲା ତୁ ତୁ ଭୁଲି ଯା କି ତୋର ଗୋଟେ ଝିଅ ଅଛି ବୋଲି। ସେଇ ଝିଅ ଟା ହେଲା ମୋର ତୋର ହେଲା ତିନିଟା ଝିଅ। ତ ଆମକୁ ଯିଏ ପଚାରେ ଆମେ ତିନି ଭଉଣୀ କୋହୁ।
ଭଲ ଜିନିଷ କିଛି ଅସୁବିଧା ନାହିଁ।
ହଁ।
ଆଉ ତୋମେ ପାଠ ପଢି ସାରି ଗ୍ରାଜୁଏସନ୍ ପରେ କଣ କରିବ?
ଦେଖିଆ ମାର୍କ ଅନୁସାରେ, ମାର୍କ ଅନୁସାରେ ଦେଖିଆ।
କଣ ପଢୁଛ? ଗ୍ରାଜୁଏସନ୍ କଣ ପଢୁଛ ଆର୍ଟସ ପଢୁଛ?
ହଁ।
ଅନର୍ସ ଅଛି?
ଓଡ଼ିଆ।
ଆଚ୍ଛା। କୋଉ କଲେଜ୍? ଭୁବନ କଲେଜ୍? ହଁ, ହଁ, ହଁ ଆଚ୍ଛା।
କେବେ ଆସିଛନ୍ତି?
ମୁଁ ଯାଏ, କପିଳାସ ଯାଇଚି। ଭୁବନ ସେଇପଟେ ହେଇକି ଆସିଛୁ ଆଉ। ଭୁବନ ଭିତିରେ ପସିକି କ- ପଳାଇ ଆସିବୁ। କପିଳାସ ରୁ ଆଇଲା ବେଳକୁ ଭୁବନ ଭିତରେ ପସିକି ଆସୁଛି।
ହଁ ଏଇପଟେ ତ ଯିବା ନା ଯାଜପୁର ଗଲେ ଏଇପଟେ ଯିବେ। ନହଲେ ଆ, ସେପଟେ ବି ବୁଲି
ହଁ। ନା ଆମେ ଯାଇଥିଲୁ ଧବଳେଶ୍ଵର ଯାଇଥିଲୁ। ଧବଳେଶ୍ବର ରୁ କପିଳାସ ହେଇକି କପିଳା ଭୁବନ ପସିକି ଘରକୁ ଆଇଛୁ।
ହଁ। ପିକନିକ ଯାଆନ୍ତି।
ହଁ ପିକନିକ ଆଉ ଏବେ ଆଉ ପିକନିକ ହ ଏମିତି ଆଉ ଏଇନା ଗାଡ଼ି ଧିକ ବୁଲିି ଆଗତ। ସେଇ ଡିସେମ୍ବର ଝିଅର ଛୁଟି ହେଲା ପରେ।
ହଁ। ଆଉ ଆପଣଙ୍କ ବାପଘର କୋଉଠି?
ଏଇଠି ଏ ପାଖରେ ଏଠୁ ଦି ମୋ ଶାଶୁ ଘର ପାଖରୁ ଦି କିଲୋମିଟର ଦୂର।
ପାଖରେ
ହୁଁ।
ଆଉ କଣ କୁହନ୍ତୁ? ଆପଣଙ୍କ ଘର ପାଖରେ କଣ ମାନେ ଦର୍ଶ ଆପଣଙ୍କ ଘର ପାଖରେ କୌଣସି ଦର୍ଶନୀୟ ସ୍ଥାନ କି ହଉଛି ଗୋଟେ ଅ ଐତିହାସିକ ସ୍ଥାନ ଅଛି।
ସରବରା ଫେମସ।
ସରୋବର ମାନେ ଆପଣ ସରୋବର ପା ସରୋବର ପାଖରେ ରହିଛନ୍ତି।
ହଁ।
ହଁ ହଁ ସରୋବର ବାଟ୍ୟା ଦେକି ଆସିଛି କିନ୍ତୁ ସରୋବର କେବେ ଯାଇନି।
ହଁ ଆଚଛା ଆଚଛା ତମକୁ ରୋଷେଇ କରିଆସ।
ହୁଁ ଅ।
ହ୍ୟାଲୋ।
ସେଇ ଆସି କେତି ଭଲ ଆସନି କି
ହଁ ଶୁଭୁଛି। କୁହ ତମର ଟିକେ ନେଟୱାର୍କ ପ୍ରୋବ୍ଲେମ ରହୁଛି।
ହଁ ମୋର ନେଟୱାର୍କ ପ୍ରୋବ୍ଲେମ ରହିଲି ମତେ ଟିକେ କହିଦେବେ। କାହିଁକି ନା ମୋ କଥା କଟି ଯାଉଛି ନା।
ହୁଁ।
ହଁ ସେଥିପାଇଁ ମାନେ ଦିଟା ହେଲାଣି। କଲ କରିଦେଇଥିବି। ମାନେ ସେଆଡେ କଲ କରି ଲାଗିବ କି ଗଟେ ଉଠେଇବେନି କି ହଉଛି ମାନେ। ଦିଟା କ୍ୟାନସଲ ହେଇଗଲାଣି ମୋର।
ଆଚଛା।
ଆପଣଙ୍କ ଆଡୁ କଲ୍ କରି ହଉଛି ନା ହଉନି?
ହ ନା ମୋର ତିରିିଲ ଟା ସରି ଯାଇଛି। ମୋର ଆଉ ଯିବନି ତ ମତେ ଏଇ ଯିଏ କଲ୍ କରିବା କଥା କରିଦେବେ।
ତିନିଟା ସଜିଯାଇଛି ମାନେ।
ଧୀରିଶ ଧରିଶ।
ତିରିଶ ଟା ସଜାଇଛି।
ହଁ।
ମାନେ ଫାଷ୍ଟ ପାଞ୍ଚଟା ଆସିବ।
ଏମିତି ପାଞ୍ଚ ପାଞ୍ଚଟା କରିକି ଆସିବ ପାଞ୍ଚ ଥର ସରି ଛଅ ଥର ଆସିବ।
ହଁ ଆପଣଙ୍କର କେତେଟା କ୍ୟାନସେଲ ହେଇଛି? ଟାଲି କ୍ୟାନସେଲ ହେଇନି।
ହଁ ଗୋଟିଏ ମୁଁ କଥା ହେଲି ଏଗାର ମିନିଟ କଥା ହେଲି କିନ୍ତୁ ସେଟା ଜିରୋ ସେକେଣ୍ଡରେ ନେଲା। ସେଇ ଗୋଟିକ ପ୍ରୋବ୍ଲେମ ଅଛି। ଆଉ କିଛି ଆଉ ସବୁ ଯାଇଛି।
କେତେ କଣ ଆସିଛି?
ଇଏ ଆଙ୍କର ସେମିତି ତ କିଛି ଇଏ ନାାଇଁ ମଁ ତ ଯାହା ସବମିଟ କରିବା କଥା ମୁଁ ମୋର ସବୁ ସବମିଟ କରିଦେଇଥିଲି। ଆ ଛଅଶହ ଟଙ୍କା ଆସି ଥିଲା ଆହୁରି ପ୍ରୋସେସିଂ ରେ ସବୁ ଅଛି। ସବୁ କଲ୍ ଇଗୁଡା ସେଗୁଡା ସବୁ ଆସିବ ଆଉ।
ମାନେ ଆସିଥିଲେ ଆପଣ ଉଠି ଦେଇଛନ୍ତି ନା ସେମିତି ଅଛି?
ହଁ ହଁ ନା ନା ନେଇଯାଇଛି।
ମାନେ କେମିତି କଣ ଫୋନ ପେ ନା
ହଁ ଫୋନ୍ ପେରେ।
ଫୋନ ପେ ମାନେ ଏଇଟା ଏରା ସମିଟି କଲା ପରେ ଆପଣଙ୍କର ଯୋଉ ପ୍ରେମେଣ୍ଟ ଦେଖେଇବନି କି ଏତିକି ପ୍ରେମେଣ୍ଟ ଅଛି ତ ହୋଉଛି ସେରା କେମିତି କଣ ଫୋନ ପେ କୁ ଟାନସ୍ ମାନେ ଫୋନ ପେ ନମ୍ବର ଆଡ କରିକି ଟ୍ରାନ୍ସଫର କରିବାକୁ ପଡିବ।
ହଁ ହଁ ହଁ। ସେଇଟି ଫୋନ ପେ ଇଏ ପକେଇଦେଲେ ସେ ହେଇଯିବ ହଁ ସେଇଟି ଫୋନ ପେ ଇଏ ପକେଇଦେଲେ ୟୁ ପି ଆଇ ଡି ପକେଇଦେଲେ ତାଙ୍କର ସେ ଯୋଉ ଦୁନ ପେମେଣ୍ଟ ଦବା କଥା ସେ ଡାଇରେଟ ସେଟାକୁ ତମ ଆକାଉଣ୍ଟ କୁ ପକେଇ ଦେବେ।
ନା ହଁ ଆପଣ କେତେଦିନି ହେଲା ଖୋଲିଲେଣି ଏଇଟା।
ଏଇ ସପ୍ତାହେ ହେଲା ଗଲା ସପ୍ତାହରେ ଖୋଲିଥିଲି।
ଆଛା।
ହଁ।
ଆଉ ଆପଣଙ୍କ ଗାଁ ବିଷୟରେ କିଛି କୁହନ୍ତୁ। ଆପଣଙ୍କ ଗାଁ ରେ କୋଉ ପର୍ବ ଭଲ ହୁଏ ଆଉ କଣ ଆପଣଙ୍କ ଗ୍ରାମ ଦେବୀ କିଏ।
ଆମ ଗ୍ରାମ ଦେବତି ହୋଉଚନ୍ତି କୋଚିଳା ଶୁଣୀ ଠାକୁର ଆଉ ପର୍ବ ଆଉ ପଡେ ଏଟିତ ସବୁ ମାର୍କେଟ ଉପରେ ଆଉ ପର୍ବ କଣ। ପର୍ବ ତ ସବୁ ଯାଇକି ଗାଁ ଗହଳି ରେ ହୁଏ ଆଉ ମାର୍କେଟ ଉପରେ ପର୍ବ କଣ ଏମତି ଆଉ।
ଆପଣ ଗାଁ ରେ ରହିଲେନି ମାନେ ଗାଁ ଗହଳି ଦେଖିକି ମାର୍କେଟ ଉପରେ କାଇଁ ରହିଲେ ନା। ରହିବାକୁ ଭଲ ଲାଗେ।
ଏଠି ବେଳରୁପା ଆଙ୍କର ଘର ଅଛି ଏଇଠି ମୋ ଶାଶୁଘର ପା ଏଇଠି ମାର୍କେଟ ଉପରେ।
ଓହୋ।
ହୁଁ।
ମାର୍କେଟ ଉପରେ ସବୁବେଳେ ମାନେ ଗାଡି ଶବ୍ଦ ଶୁଭୁ ଥିବ ଠିକ ସେ କ
ହୁଁ ହଁ ସେମତି ଆଉ।
ହୁଁ।
ହୁଁ।
ଆଉ ଆପଣଙ୍କ ମାନେ ବାପ ଘରେ ମାନେ କେତେ ଭାଇ ଭଉଣୀ ଥିଲେ ଆପଣ।
ଆମେ ତିନି ଭଉଣୀ ତିନି ଭଉଣୀରୁ ଜଣେ ଚାଲି ଯାଚନ୍ତି ଆଉ ଆମେ ଦୁଇ ଆଉ।
କେମିତି ନା ତାଙ୍କ ବୟସ ହେଲାଠୁ ଗଲେ।
ନାଁ ନାଁ। ସେ ଏମିତି ବାହାରେ ଚାକିରୀ କରୁଥିଲା ଆଉ କୁଆଡୁ କଣ କଣ ଏମିତି ହେଲା ଆଉ ଆମକୁ ତ ପୋଲିସ ଫୋନ କଲା ଆମେ ଯାଇକି ଖାଲି ଦେଖ ଖିଲୁ ଆମେ ଆଉ ସେ ବେଶୀ କିଛି ଜାଣିନୁ।
କି ସନ୍ଧାନ ନେଲେନି ମାନେ ଗୋଟେ ଭୋଉଣୀ ଚାଲିଗଲା ମାନେ ଯାହା ହେଲେ ବି କି ସନ୍ଧାନ ନେଇ
ନା ଆମର ସେ ଦିଲ୍ଲୀରେ ଆମର ଏତେ ଲୋକ ବଳ ନାହିଁ ଆମେ କିଛି ଦେଖିବା ପାଇଁ।
ଓହୋ ମାନେ ଦିଲ୍ଲୀରେ ମାନେ ରହିକି କଣ କମ୍ପାନୀରେ କାମ କରୁଥିଲେ ବୋଧେ।
ହୁଁ ହୁଁ ହୁଁ।
ହଁ ହଁମ୍। ବାହାର ଯାଗାକୁ ଗଲେ ହିଁ ଏମିତି। ମାନେ ଯାହା ସହିତ ମାନେ ଯାହାର ପଡିବନି ତାଙ୍କୁ ମାରିଦେବେ ମାନେ ହେଟିକିଏ ନଥିବେ ନା ଚିହ୍ନା। ଯଦି ଯେ ଯିବେ ଦି ତିନି ଜଣ ସାଙ୍ଗ ହେଇକି ଯିବେ ଯଦି ସେ ଦି ତିନି ଜଣଙ୍କୁ କହିବେ ଚୁପ ରହ ତତେ ବି ମାରିଦବୁ ତାଙ୍କୁ ଏମିତି କୁହନ୍ତି ତ ସେମାନେ ଆଉ କିଛି ବାହାର ଜାଗା ବେଶି ଜାଣିହବନି।
ହୁଁ।
ହ ହ
ଆଉ କଣ ଆଜି ଖରା ବେଳେ ରୋଷେଇରେ କଣ ଆଇଁଷ ରେ କିଛି ହଉଥିବ ନା ଆଜି ଯେହେତୁ ଅଛି ବାରିଟା ଅଛି।
ଆଇଁଷ ବାପା ତ ଯାଇଚନ୍ତି ଆଣିଆକୁ ମାଛ ଆଣିବେ କି ମାଂସ ମୁଁ ଜାଣିନି ଦେଖିଆ କଣ ହଉଚି ଆଉ କିନ୍ତୁ ବାର ମାନେ ତ ଆଇଁଷ ନିହାତି।
ହଁ ଆଚ୍ଛା କିଏ ରାନ୍ଧିବେ ମା ରାନ୍ଧିବେ ବୋଧେ?
ମା ଦିଦି ନହେଲେ ମୋର ଇଚ୍ଛା ହେଲେ ମୁଁ ରାନ୍ଧେ ସେମ୍ତି କିଛି ନାହିଁ।
ତମକୁ ଆସେ ରୋଷେଇ କରିଆସେ ଚିକେନ୍-ଚିକେନ୍ କରିଆସିବ?
ଚିକେନ୍ ହଁ ଆସିବ।
ହଁ ଆସିବ ଏତେ ମାନେ ଇଏ ହେଇକି କହୁଚ ମାନେ ଭ
ମାନେ ଶୁଣନ୍ତୁ, ମାନେ ପଢୁଚି ପଢିବା ସହିତ ବି ନାଇଁ ଆସିବ କିନ୍ତୁ କଣ କୁହନି ପଢୁଚି ପଢିବା ସହିତ ବି ରୋଷେଇ ଶିଖୁଚି ନା ତ ଭଲ ଖରାପେ ତ ସେଇଥିପାଇଁ ଟିକେ-ଟିକେ ଦୁଃଖରେ କହୁଛି ଆଉ।
ଆଚ୍ଛା।
ତଥାପି ଯଦି ଆପଣ କହିବେ ହଁ ମତେ ଭଲ ଆସେ। ତ ଆପଣ କହିବେ କେମ୍ତି କଣ କରିବେ ଟିକେ ଝିଅ କହିଲୁ କି ପ୍ରଶ୍ନ ମାନେ ଦୁନିଆ ପ୍ରଶ୍ନ ତ ଟିକେ କୁନ୍ଥେଇ ହେଇକି କହିଲେ ତ ଆପଣ ପ୍ରଶ୍ନ ପଚାରିବେନି।
ଆଚ୍ଛା ବହୁଟ୍ ବୁଦ୍ଧି ହେଇଗଲାଣି ଆଉ ବୁଦ୍ଧି ବହୁତ ଅଛି ଗ୍ରାଜୁଏସନ କଲେଜେ ନଲେଜେ ବହୁତ୍ ହେଇଗଲାଇ।
ଆଜିକାଲି ଦୁନିଆ ତ ଝିଅ ସେମ୍ତି ନା ମାନେ ଯଦି ଦେଖନ୍ତୁ ଯଦି ଆପଣ ଚୁପଚାପ୍ ରହିବେ ଏ ତ ଆପଣଙ୍କୁ ବା ଠକିକି ନେଇଯିବେ। ମାନେ ଯେତିକି ଚା ଯେତେ ଚାଲାଖୀ ହେବେ ଏ ଦୁନିଆରେ ଭଲ-ଭଲ ସେତିକି ଚଳିବେ।
ହଁ ଠିକ୍ କଥା।
ଯଦି ମାନେ ଜଦି ଚୁପଚାପ୍ ଥିବନା ତମ ମାନେ ଠିଆ ହେଇଥିବ ତମ ପ୍ରସରୁ ପଇସା ନେଇଗଲେ ତମେ କିଛି କହିପାରିବନି। ଯଦି ମାନେ ସେତିକି ଚାଲାକିି ହେଇଥିବ ତମ ପାଖକୁ ଆସିବାକୁ ହିଁ ଲୋକ ଡରିବେ।
ହୁଁ।
ହଁ।
ଆଉ କଣ ଆଚ୍ଛା ମତେ ଯଦି କଲ୍ କରିବାର ଅଛି ତମେ ଏଇ କଲ୍ ଟା କାଟିଦେଇ ଫୁଣି ଆଉ ଗୋଟେ କଲ୍ କର।
ହୁଁ ହଉ
ଯଦି ହଁ ଫ୍ରି ଅଛ ଯଦି କଲ୍ କର।
ହଉ-ହଉ।
ହଉ ଏଇଟା ଦେଖିଦିଅ ଦଶମିନିଟ ଦଶମିନିଟ ହେଇଯାଇଚି ତ?
ହଁ-ହଁ।
ହଁ ତାହେଲେ କାଟି ଦେଇକି ଆଉ ଗୋଟେ କର।
ହଉ।